ହାଲୋ।
ଏବେ ଖାଇକି ଉଠଥିଲି ଆଉ।
ଗରମ ଭାତ, ଡାଲି ଭଜା ଆଉ ପଣଷ ଭଜା ଖାଇଛ? ମଣସ ମଞ୍ଜି ଭଜା
ମୁଁ କହିଲେ ମୁଁ ଆଜି କରିଚି ମୋରିଚି ଡ଼ାଲି କୋଳଥ ଡ଼ାଲି ଭାତ ଆଳୁ ଭର୍ତା
ଆ ବଢିଆ ବଢିଆ ଜିନ୍ଷ ଆଉ। ୟାଙ୍କର ବସନ
ବର୍ଷା କଚୁଚି ୟାଡେ। ସ୍ୟାଡେ କମତି ପାଗ?
ଗରମ ହୋଉଚି?
ନା ଥଣ୍ଡା ଲାଗୁଚି ବର୍ଷା ହୋଉଚି ଜୋରସେ।
ଆମ କ ଆମ ଆଡ଼େ ଟିକେ ପଠୋଉନ ବର୍ଷାଟାକୁ।
ହଁ ପଠେଇଲି ଦେଖ ଗଲା।
କାଇଁ ଆସୁଚି
ରାସ୍ତାରେ ହେଇଚି ଯାଉଛି।
ଆମକୁ ବର୍ଷା ଦିଅ ତମକୁ ଗରମ ନେଇଯା।
ହୁଁ ନେଇଗଲି ଆଉ। ଆଉ କଣ ଖବର କୁହ?
ଏ ଗରମ ଯୋଉ ହଉଛି କିଛି ଭଲ ଲାଗୁନି କିଛି କରିବା ପାଇଁ।
ଗରମ ଦିନତ ଗରମ ହେବନି କଣ ହବ?
ଆସି ବର୍ଷା ଦିନ ଆସି ହେଲାଣି ମୌସୁମୀ କାହିଁ ଦେଖା ଦର୍ଶନ ନାହିଁ ତାର।
ନାଇଁ ଆମର ଇଆଡେ
ସେମାନେ ତମକୁ ବେଶୀ ଭଲ ପାଉଛନ୍ତି ଆଉ।
ଆମକୁ ଭଲ ଲାଗେ ବର୍ଷା ହେଲେ ତ ବର୍ଷା ଦିନ ଟା ଭଲ ଲାଗିବ।
ଆଜି ଦିନରେ କଣ ଖାଇଥିଲ?
ଦିନରେ ସକାଳେ ମୁଁ ସୁଜି ଉପମା ଖାଇଥିଲି। ଆଉ ମୁଁ ତାପରେ ଯାଇ ବାହାରକୁ ଯାଇଥିଲି ପରେ ପାଣି ପଠି ପିଇଥିଲି। ତାପରେ ଆସିକି ରୋଷେଇ କରିକି ଭାତ ଖାଉଛି ଆଉ କଣ।
ସୁଜି ଉପମା ନିଜେ କରିଥିଲ?
ହୁଁ।
କେମିତି ବନାନ୍ତି?
ସୁଜିକୁ ଫାଷ୍ଟ ତେଲରେ ଭାଜି ଦେବେ। କି ଟିକେ ନାଲି ନାଲିିଆ ହେଇଲା ପରେ ତାକୁ କାଢିଦେବେ ମୁଁ ମାନ ଯେମି ଶିଖିଛି। ଆପଣଙ୍କର ତ ଅଲଗା କଣ କରୁଥିବେ ଆ ତାପରେ। ଗାଜର ଟମାଟୋ ଫମାଟ ସବୁ ପକେଇଦବ। ହ୍ୟାଲୋ।
ହଁ ଆଳୁ ପକେଇବ ନା ନାହିଁ?
ହଁ ଆଳୁ ବି ପକେବ। ଆଳୁ ଆଉ କଣଟା ବିନ୍ ଫିନ୍ ସବୁ ପକେଇଦବା ବିନ୍ସ। ନା କଣ ସେଇଟା ପକେଇଦବେ ତ ହଁ ହଁ ଉପମା କଁ ସବୁ ପରିବା ପଡିକି? ଆଉ କଣ ଖାଲି ନା କଣ?
ଉଁ ହୁଁ।
ହୁଁ ଭାଦବୁ ତେଲ ହଳଦୀ ହଁ ତାପରେ ଲୁଣ ସବୁ ପକେଇବେ ଭାଜି ବି ତାକୁ ମଝୀ ରେ ଟିକେ ଟିକେ ସିଏ ସିଝି ଆସିଲା ପରେ ପାଣି ପକେଇବେ ପାଣି ଫୁଟିଲା ପରେ ସୁଜି ପକେଇବେ ସୁଜି ପକେଇଲା ପରେ ତାପରେ ଚିନି ଟିକେ ପକେଇ ଦେଇକି କାଢ଼ି ଦେବେ ଖାଇବେ ଆଉ କଣ।
ଖାଲି ଉପମା ଭଲ ଲାଗେ ନା ଉପମା ସହିତ ଗୁଗୁନୀଟା ଭଲ ଲାଗେ ଖାଇବା ପାଇଁ।
ଉଁ ଗୁଗୁନି ଭଲ ଲାଗେ ମତେ କିୁନ୍ତୁ ଯୋଉ ମାନେ ଟିକେ ଗରମ ସାଙ୍ଗେ ସାଙ୍ଗେ ବନେଇଲେ। ଗରମ ଥିବ ସେଇଟା ମତେ ଭଲ ଲାଗେ।
ଖାଲି ଖାଇବା ପାଇଁ।
ହୁଁ। ମୋର ତାସହ କିଛି ଦରକାର ନାହିଁ ମୁଁ ଏମିତି ଜାଣିଚ ଗରମ ଭାତରେ ବି ଆଳୁ ଭଜା ଲଗେଇବି ଗରମ ଭାତ ଖାଇି ଦେବି। ମୁଁ ଗରମ ସବୁ ଜିନିଷ ଯେମିତି ଗରମ ଯଦି ହେଇଥିବ ମୋର ସେମିତି କିଛି ନାହିଁ ମୁଁ ଖାଇଦେବି।
ହଁ ଯେଉଟା କହିଲ ଗରମଟା ହେଇଥିଲେ ତା ସ୍ଵାଦଟା ଅଲଗା ଟିକେ ଅଲ
ହଁ ହଁ ଗରମର ସ୍ବାଦ କିନ୍ତୁ ଅଲଗା ସତ କଥା।
ଗରମ ଆଉ ଥଣ୍ଡା ଭିତରେ ଫରକ ଅଛି ନା ପାର୍ଥକ୍ୟ ବୋହୁତ ଅଛି।
ହୁଁ। ଯୋଉଟା ଯେମିତି ବି ଶୀତ ହେ ଗରମ ପସନ୍ଦ ଆମକୁ ଖାଇପାରିବା ଗରମ ଦିନ କଣ ଗରମ ଟା ଭଲ ଲାଗିବ କି?
ଜମା ନା କିନ୍ତୁ ଆମେ ଶୀତ ଦିନେ ଆମେ ଗରମ ଖାଉଚେ ଶୀତଦିନ ଗରମ ଖାଇବା କଥା ନୁହେଁ ବିଶେଷ କରି କାହିଁକିନା ଶୀତଦିନେ ପେଟ ଗରମ ବିଶେଷ କରି ହୁଏ।
ହଁ।
ଦଣ୍ଡିସ ବିଶେଷ କରି ପିଲାମାନଙ୍କୁ ହୁଏ କଣ ପାଇଁ ଏଇ ପାଣି ନ ପିଇକି ଥଣ୍ଡା ଯାତୀୟ ପଦାର୍ଥ କିଛି ନ ଖାଇକି।
ହୁଁ।
ଗରମ ଜିନିଷ ଖାଇଲାଠୁଁ ପେଟ ଗରମ ହେଇଯାଏ ଦଣ୍ଡିସ ହୁଏ।
ଦଣ୍ଡିସ ମତେ ହେଇଥିଲା ପା।
କେବେ?
ବୋଧେ ସପ୍ତମ ପଢୁଥିଲି ବୋଧେ ହେଇଥିଲା କିନ୍ତୁ ସେତେବେଳେ ମାନେ ମାନେ ମେଡିକାଲ ବି ଯାଉଥିଲି କିନ୍ତୁ ଆଉ ଗୋଟେ ଯୋଉ କଣ କୁହ ଝାଡା ଫୁଙ୍କା ଯୋଉ କ ରନ୍ତିନି।
ହୁଁ।
ହୁଁ ସେଟା ବି କରିଥିଲି।
ଏ ସେ ସ୍କୁଲ ଟାଇମରେ ହେଇଥିଲା ଆଉ। ସ୍କୁଲ ସମୟରେ କେବେ ହେଇଥୀଲା କୋଉ କ୍ଲାସରେ ହେଇଥିଲା ଆଉ ମନେ ନାହିଁ।
ମୋର ବି ସେମିତି ‌ହଁ।
ଆମ ଘରେ ଭଲ ବୈଦ୍ୟ ଅଛନ୍ତି ମାନେ ଆୟୁର୍ବେଦିକର ଖାଲି ସେ ଆଖିରେ ଖାଲି ଡ୍ରପ ଦି ତିନି ଥର ପକେଇଦେଲେ କମିଗଲା। ଆଉ ପେଟ ଥଣ୍ଡା କରିବା ପାଇଁ ପଇଡ଼ ପାଣି ଡେଲି ପିଇଲି ଗୋଟେ ଦିଇଟା ନାଖେ ପିଇଲି।
ପଇଡ ପାଣି ଟା ବୋହୁତ ଭଲ। ମୋର ଯୋଉ ବସନ୍ତ ହେଇଥିଲା ଯୋଉ ହେଲା।
ହଁ।
ବସନ୍ତ ଯୋଉ ହେଲେ ଏମିତି ଫଳି ଯାଏନି କି ଯୋଉ ଠାକୁର ବାହାରେ ସାକୁର ଯୋଉ ହୁଏ। ହୋଉ ତ ସେତେବେଳେ କଣ ଲିମ୍ବ ପତ୍ରରେ ହୋଉଚି ଶୁଅନ୍ତି। ବିଛଣା ଟା ଦେହ ସାର ସବୁ ଫଳିଯାଏ ଆ ତୋର ହଳଦୀ ଲିମ୍ବପତ୍ର ବି ମାରି ହୁଅନ୍ତି ଯେ ଯେତେବେଳେ ଜର ବି ତ ହୁଏ ନା ସେ ଟାଇମରେ ତା ଯେତେବେଳେ ସେ ଚିହ୍ନ‌ଓରା ଥାଏ। ମୁଁ ପଇଡ ପାଣି ପି ସେ ପଇଡ ପାଣି ଟା ତୁଳାରେ ଦେହ ହାତ ଲଗେଇିଲି ମୋର କେତେ ହେଇଥି ଲା ମାନେ ଦେହ ସାରା ବୋହୁତ ମୁହଁ ତ ପୁରା ଖାଲ ଭଳିଆ ହେଇଥିଲା। ମୁଁ ପଇଡ଼ ପାଣି ଡେଲି ଲଗିଏ ଦିଇ ତିନି ଟାଇମ୍। ସବୁଦିନ ଲଗେଇି ପୁରା ଚିହ୍ନକ ଗାଏବ ହେଇଗଲା। ଆଉ କଣ ମିଳିମଳାନି ନା ଯୋଉ ହୁଏ ସେଇଟା ଥରେ ତାପରେ ଆଉ
ହାଡପଟେ ଥରେ ହେଲେ ହବନି, ନା ଥରେ ହବ ଥରେ ହବ ହବନି?
ଏ ବହୁତ କଷ୍ଟ ବହୁତ ଆଉ ସେ ଦଡିଆଁ ନୁହଁ ମତେ ହେଇଥିଲା, ନା ମତେ ମାନେ ମୁଁ ଆଗରେ ଆମ ଘର ପାଖରେ ହେଇ ମୁଁ କହିଲି ହଁ ସେ ହବନି ଛାଡ ତାହରେ ମତେ ହେଲା, ଆମର ତ ସମସ୍ତଙ୍କୁ ହେଇଗଲା ସେ ମିରେ
ହଁ। ନା ଏଇଟା ଥରା ହେଲା ଆସିବନି ହେଟା ବିଶ୍ୱାସ ଅଛି ଯେ, ମା ମଙ୍ଗଳା ଆସନ୍ତି।
ହୁଁ ହୁଁ।
ବିଶ୍ୱାସ ମେଳାଇ ହାର ତାକେ ବହୁତ ଦୂର।
ହୁଁ।
ଭାଗବତ କହୁଛ ଯା ଯ ଯାହାକୁ କି? ଭାଗବ ଲ କହୁଛି ବିଶ୍ୱାସ ପଥରକୁ ଆମେ ଯଦି ବିଶେଷ କରେ ସେ ଠାକୁର ପଥର ଯଦି ବିଶେଷ ନକରେ ସେ ପଥର।
ହଁ ସତ କଥା।
ଆଉ ମନ୍ଦିରରେ କଣ ଅଛନ୍ତି ପଥର ଆଉ ନାଁ ଅଛି ଠାକୁର।
ନା ମ ମାନେ ଆଗରୁ ନା ମତେ ମାନେ ମୁଁ ଠାକୁ ରକୁ ଯାସ କରିପାରନି ହେଲା ଘରେ ବ ଯା ହ ମୁ ମାନେ କରି ପାରେନି ମାନେଁ ଘରେ କଣ ଚା ଚାଛନ୍ତି କିନ୍ତୁ ବା ଆରେ ଜାଣିପାରୁନାି କେମିତି ପୂଜା କରିବି, କେମିତି ନନା କି କଣ ଦେଇ କହିବି କେମିତି ପୂଜା କରିବେ ପହିଲ ମୁଁ ବି ମାନେ ଠାକୁର ମୁଁ ବାହୁ ତ, ମାନେ ଯୋଉ ସ ବାବ ବହୁତ ମାନେ, ଆଉ ଯଉ ପ୍ରେ ମହାନ୍ତ ଯୋଉ ବାବା ନ କି ମହାନ୍ତ ଠାକୁର ଯୋଉ ଆମର ଇଏରେ ଅଛନ୍ତି ବୃନ୍ଦା ମଲ୍ଲ ଅ
ପ୍ରେମାନନ୍ଦ ମଜ ଠାକ୍ ତମେ ଯୋଉ କହୁଛ ସାଇବା ବାସ ସେ ବି ଆମ ଆମ ସେ ଇଏରେ ଧର୍ମରେ ସେ ନାହାନ୍ତି।
ହଁ ଆମ ତ ଚଗରନ୍ଦ ବଡ଼
ଆ କଥା ହଉଛୁ ଶୁଣ ଏଇଟା ହଉଛି, ତ ଭୁଲ ନା ସେମାନେ ଆମ ଠାକୁର ମାନୁନାହାନ୍ତି ଜଗନ୍ନାଥ ମାନ ନାହାନ୍ତି ଆମେ କେନ୍ତା ତାଙ୍କ ଧର୍ମ
ଦେଖ ଠାକୁର ହିଁ ଜଣେ ଖାଲି ଅଲଗା ଅଲଗା ନାଁ ତାଙ୍କ ତାଙ୍କର ଜଣେ ହିଁ ଠାକୁର ହେଲା ସେଇଠା ହଁ। ସବୁ ମୁଁ ଜାଣିଛି ମୋର ଜଣେ ଜେଜେମା କହିଲେ କି ଠାକୁ କୁକୁରକୁ ଜଣେ ହିଁ ତାଙ୍କର ନାଁ ଖାଲି ଅଲଗା ଅଲଗା
ହଁ ରୂପା
ହଁ ରୂପ ସେ ହଁ ତ ସେଇଥି ଆମେ କଣ ସମସ୍ତେ ମାନେ କଣ କହିଲେ, ସମସ୍ତେ ସବୁଠ ଆକୃତ ମାନି ପାରିବେ ନା ଜଗନ୍ନାଥଙ୍କୁ ଜଗନ୍ନାଥଙ୍କୁ ବି ମାନୁଛେ ସାଇବାବଙ୍କୁ ମାନୁଛେ ଆମେ ତାରିଣୀ ବି ମାନୁଛେ, ଶନି ଦେେବ କୁ ମୁଛି ହନୁମାନଙ୍କୁ ମାନୁଛି।
ମୋ ଆମ କହିବା ତମତେ ବୁଝି ପାରିଲନି? ମୁଁଉ କହିଲ ସେମାନେ ଆମ ଧର୍ମକୁ ସମ୍ମାନ ଦଉନାହାନ୍ତି ଆମେ ବି ତାଙ୍କ ଧର୍ମ ସମ୍ମାନ ଦେବାନି।
ହୁଁ।
ସେ ହିନ୍ଦୁ ଧର୍ମରେ ନାହିଁ। କୋଉଠି ତାଙ୍କ ନାଁ ଅଛି। ତମେ କୋଉଠି ତାଙ୍କ ନାଁ ଅଛି ତମ ପଢିବ
ନା ନକନ୍ତି ମ ମାନି ତାର ପ୍ରେମାନନ୍ଦ ଯୋଉ
ପ୍ରେମନାଥ ମହାରାଜ ସେ ପ୍ରବଚନ ପ୍ରବଚକ,
ରବଛକ ଆଉ ସିଏ ମାନେ ତାଙ୍କର କଥା ଯେତିକ ମାନେ ମୁଁ ଅଁ ମୁଁ ଯେତିକି ଅନୁଭବ କରିଚି କହିଥିଲେ ଗୋଟେ ଯୋଉ ଆମର ଗୋଟେ ମନ୍ତ୍ର ଯୋଉ କ୍ରିଷ୍ଣା ବାସୁ ଦେବାୟ ଯୋଉ ଏଗାର ଥର ପଢ଼ିକି କୁଆଡେ ବି ଯିବ ମାନେ ମୁଁ ସେଇଟା ପୁରା ନା ଅନୁଭଵ ପୁରା କରିକି ଯିବି ମୁଁ ଯେତେବେଳ ଯାଏ କୁଆଡେ ବି ଗାଡି ନେଇକି ସେଠୁ ଶୁଣୁନ ହଁ ଏଗାର ଥର ପଡିକି ଜିବ ମାନେ ସତରେ କିଛି ହବନି। ମୁଁ ସେ ସତ କହିଲ ମାନେ ହଁ ମୁଁ ଯେତେବେଳେ ବି ଯାଏ ଏଗାରଥର ପଢିକି ଯିବି କିଛି ଏ ଦେଖ ଆମେ ଯଦି ପଥରକୁ ଠାକୁର ମାନିପାରୁଚେ ସେଇଟା ଆମ ମାନେ ଆମେ ଯଦି ଠାକୁର ମାନେ ପଥର ଠାକୁର ଭାବେ ସେ ଠାକୁର ଯଦି ନ ମାନିବ କଥା ସେ ପଥର ନା ତ ସେ ସେଇ ଭଳିଆ ସବୁ ଉଁ ଠାକୁର ତ ପୁରା ଜଣେ। ନା ଆମେ ଖାଲି ପୂଜା ତ ଚ ଅଲଗା ଅଲଗା ହଁ ମୋର ଏଇ ଠାକୁରଙ୍କୁ ମାନେ ଏଇ ଠାକୁରଙ୍କୁ ମାନେ ଏମିତି ଯୋଉ କୁହନ୍ତି ଅଲଗା ନା ନା। ଠାକରଙ୍କୁ ସେ ଗୋଟେ ନା ସେ ପୂଜା ହେଲେ ଯଥାର୍ଥ ରୁ ଜାଣିଲୁ ସମସ୍ତେ ବି ତ ପୁରୀ ଯାଆନ୍ତି। ସେମିତି ଠୁ ଅ, ଠାକୁ ମୁଁ ବି ଜଗନ୍ନାଥ ବି ବହୁତ ମାନେ ମୁଁ।
କିନ୍ ଦି ଜଣ ସୃଷ୍ଟୁ ଅଛନ୍ ଗୋଟେର ଓମ୍ ର ସୃଷ୍ଟି ସମସ୍ତେ।
ହୁଁ।
ହୁଁ ଦୁଇଟି ସଂସାର ଚଲ ପୁରୁଷ ପ୍ରକୃତି। ସ୍ତ୍ରୀ ପୁରୁଷ ନହେଲେ ସଂସାର ଚାଲିବନି।
ହୁଁ।
ହୋ ସେ ଭଗବାନ ବି ସେୟା। ଜ- ଜଗନ୍ନାଥ ରହିଲା, ଯୋଗମାୟ ରହିଲେ। ଜଗନ୍ନାଥ ହେଲେ ଯେ ପୁରୁଷ ଯୋଗମାୟା ହେଲେ ପ୍ରକୃତି।
ହୁଁ।
ତାଙ୍କ ବିନା ସଂସାର ଚାଲିବନି।
ହୁଁ ସେଟା ତ କଥା। ହଉ ତାହେଲେ ଯା ଆପଣ କର। ମୁଁ ଯାଉଚି ଆଣିବି ଡ୍ରେସ୍ ତୋଳିକି ଆଣିବି ଆଉ।
ଯାଅ କାମିକ ପିଲା କାମ କର।
ହଁ, ହଁ, ରଖୁଛି। ହୁଁ,